ହ୍ୟାଲୋ।
ହଁ।
ହ୍ୟାଲୋ।
କଣ କରୁଛ?
ବଇଚି ତୁ?
ବସିଛି।
ଖାଇ ସାରିଲୁଣି?
ହଁ। ତୁ?
ହୁଁ । ତମର ସେପଟେ ବର୍ଷା ହଉଛି?
ହଁ ଉଠେଇଛି ତ। ତମର?
ହଁ। ନାଇଁ ତ ଖରା ମାଡ଼ୁଛି।
ଆଚ୍ଛା। ଖାଇଥିଲୁ କଣ?
ମାଣ୍ଡିଆ ‌। ତୁ?
ଚାହା, ବିସ୍କୁଟ୍।
ଆଉ କୋଉ କଲେଜ ରେ ପଢୁଛୁ ଏଇ ରଜ କହିଲା ରଜ?
ହଁ ଆମ ରଜ ସରିଲଣି ତମର?
ହଁ। ।
ଆଉ କଣ କହ?